ହାଲୋ। ହାଲୋ। ହଁ ବସିଛି। ବସିଛି ଚା ଜଳଖିଆ ଖାଇକି ବସିଛି ଆଉ।
ହଁ କିଛି ଖାଇନାହାନ୍ତି।
ନାଇଁ ଚା ଜଳଖିଆ ଖାଇକି ବସିଛି କାମରେ ଯାଇଥିଲି କାମରୁ ଆସିକି ବସି ଛି ଆଉ।
ହଁ କାମ କରିବାକୁ ଯାଉଛନ୍ତି ହଁ ଓହୋ। ଆଉ ରାତିରେ କଣ ଖାଇବେ?
ରାତିରେ ରୁଟି ଡାଲମା ଆଉ। ଆମର ଏଇ ଗହମ ଫେସା ଅଟାରେ ରୁଟି କରୁଛୁ ଆଉ।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
ଗହମ ଫେଶୀ କି ନା ଗହମ ଫେସିକି ରୁଟି କରୁଚୁ, ସେଇ ରୁଟି ଖାଉଚୁ ଆଉ। କିଣା ଅଟା ଖାଉନୁ। କିଣା ଅ ଟା ସେ ଚିକଣ ରହୁଛି ତ ସେଥିରେ ଇଏ ରହୁନି। ନି ମାନେ ଚୋକଡ ଅଂଶ ଟା ରହୁନି। ଚୋକଡ ଅଂଶ ବାହାର କରିଦଉଛନ୍ତି। ଆଉ ରୁଟି ସାଙ୍ଗକୁ ଏଇ ଡାଲ ମା କରିଦଉଚୁ। ଏଇ ବାଡିରେ ଯେତିକି ଫସଲ କରିଚୁ, ସେତିକି ଅଳପ ଫସଲ କରୁଚୁ। ଏ ଦି ଚାରି ବୁଧା ଲଗେଇ ଦେଇଚୁ। ବୋଧି, ବାଇଗଣ ବି ଚାରି ପାଞ୍ଚଟା ଗଛ। ତାପରେ ଜେ, ଜେ ଝୁଡ଼ଙ୍ଗ। ଏଇ ଟାଇପରେ ସବୁ ଅଳପ ଅଳପ ଲଗେଇଚୁ। କାଇଁନା ଏଠି ଆମର ପାଣିର ଅଭାବ ରହୁଚି। ପାଣି ହଉନି। ବର୍ଷା ବି ହଉନି।
ଓହୋ।
ସେ ଯୋଗୁରୁ ଯେତିକି ସମ୍ଭବପର ଆଉ ନଳ ମଟର ଫଟର ତ ନାହିଁ। ସେଇ କୂଅରୁ କାଢିକି ନେଇକି କରୁଚୁ। ସେତିକି ଅଳପ ଅଳପ କରୁଚୁ ଆଉ।
ଓ ହୋ। ଭଲ ଆଉ ଆପଣ ଉଁ ଗଛରେ ର ଗଛ ଲଗେଇ କରିକିନା ଖାଉଛନ୍ତି। ଗହମ ପେଶିକି ଖାଉଛନ୍ତି ଆଉ। ଆଉ ଆମେ ତ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
ବାହାରୁ । ହଁ ଅଧକିଲ ଅଢେଇଶ ନେଖା ଆଣିକିନା ଖାଉଛୁ ଆଉ। ସିଏ ସାର ପଡୁ କି ଯାହା ହଉ ଆଉ କଣ କରିବା।
ନାଇଁ ସେଇଟା କରନ୍ତୁ। ଆପଣ ବି ସେଇ ଟାଇପର କରନ୍ତୁ। ଆପଣ ଦେଖନ୍ତୁ ସେଇ ଟାଇପର କରିକି ଖାଇଲେ ଆପଣଙ୍କ ସ୍ଵାସ୍ଥ୍ୟର ଉନ୍ନତି ଟା କେମିତି ହଉଛି ଆପଣ ବି ଦେଖିପାରି ବେ ଆଉ ଖାଇଲା ପରେ ଆପଣ ନିଜେ ଅମଳ କରିକି ଖାଆନ୍ତୁ ସେତେରେ ଯୋଉ ଶାନ୍ତି ଅଛି ଆଉ କୋଉଥିରେ ନାହିଁ। ଆମେ ଆମେ ଯଦି ଏଇ ଟାଇପ ର କରିକି ଖାଇବା କରିକି ଖାଇଲେ ମନେକର ଆମେ ଏଇ ଟାଇପ ର କରିକି ଖାଇଲୁ ତାପରେ ସେଇ ଜିନିଷଟା ଅନ୍ୟକୁ ଆମେ ଅନ୍ୟମାନେ ଦେଖିଲେ ଅନ୍ୟମାନେ ବି ସେଇ ଇଏରେ ଢାଞ୍ଚାରେ ରହିଲେ। ସେମାନେ ବି ଉପକୃ ହେଇପାରିବେ। ଆମେ ଗୋଟେ ସାଧାରଣ ତ କଥା ହଉଛି କଣ ଲୋକ ଆଗରୁ ସବୁ ଆଗରୁ ଯେତେ ଖାଦ୍ୟ ସବୁ ଖାଉ ଉଥିଲେ, ଆଗରୁ ଭଲ ଖାଦ୍ୟ ଥିଲା। ସେତେବେଳେ ସାର, ପିଡିଆ ନଥିଲା ସବୁ ଖ ତରେ ଖତ, କମ୍ପୋଷ୍ଟ ଖତ ତିଆରି କରୁଥିଲେ ସେଇ ଇୟାକୁ ବିଲରେ ପକଉଥିଲେ ବିଲରେ ଏଇ ଧାନ ଫାନ ଯେତେ ଯାହା କରୁଥିଲେ। ସବୁ ଆଗେ କମ୍ପୋଷ୍ଟ ଖତରେ ହଉଥିଲା। ଏବେ ତ ଆଉ ସେ ଖତ ଲୋକ ଖତ ତିଆରି କରୁନାହାନ୍ତି। ଖତ ତିଆରି କଲେ ନିଜେ ଯଦି ତିଆରି କରିକି କରନ୍ତେ। ଲୋକ ଲୋକ ଆଜିିକାଲି ଭାବୁଛନ୍ତି, ସବୁ ଅଳ୍ପ ଖର୍ଚ୍ଚରେ ହେଇଯିବ। ସୋଜାରେ କଦବୁ, ବେଜ କାହିଁ କରଡରିବୁ ସେ ସାର। କି କିଣି ଆଣିକି ବିଲରେ ପକେଇଦବୁ ଆରାମସେ ହେଇଯିବ।
ଆଉ ବି ଆଜିକାଲି ଦୁନିଆରେ ବସ ବି କେହି ଗାଈ ଗୋରୁ ବି ଆଉ ରଖୁଛନ୍ତି। ଗାଈ ଗୋରୁ ସିନା ରଖିଲେ ଗୋବର ହେଲେ ଖତ ଫତ କରନ୍ତେ କଣ କରନ୍ତେ ଗାଈ। ଆଇ ବି ତ ରଖୁନାହାନ୍ତି ନା।
ହଁ ଯାହା କହିଲପଣ ଠିକ୍‌ କଥା। ଗାଈ ଗୋରୁ ରଖୁନାହାନ୍ତି, ଆମେ ଯୋଉ ଅଳିଆ ଆବର୍ଜନା ସବୁ ଓଳୋଉ କିଛି। ସେଇ ଅଳିଆ ଆବର୍ଜନା କ ଗୋଟେ ଇଏ କଣ କରିବା ଗୋଟେ ଖାତ ଖୋଳିଦବା। ହ ହାତ ଭିତରେ ତାକୁ ନେଇକି ପକେଇବା ଯାହା କିଛି ଅଳିଆ ବାହାରିଲା। କି ଗୋବର ର ବାହାରିଲା। ଯେତେ ଯାହା ବାହାରିବ ସବୁ ନେଇକି ସେ ଖାତରେ ପକେଇବ ସିଏ। କିଛି ମାସ ରହିଗଲା ପରେ ଆମେ ଯଦି ଗୋଟେ ବର୍ଷ ତାକୁ ରଖିଦବା। ସିଏ ତାର ଖତରେ ପରିଣତ ହେଇଯିବ। ସେଇଆକୁ ଆମେ ଯଦି ବାଡି ବଗିଚାରେ ବିଛେଇକିନା ଅଳ୍ପ ହିସାବରେ ଆମର ଯେତିକି ସମ୍ଭବପର ସେଇ ହିସାବରେ ଆମେ ଫସଲ କରିପାରିବୁ। ଆପଣ?
ଆଜ୍ଞା।
ଆମେ ଏବେ କୋଉଠ ଲଗେଇବୁ?
ଆ ଆ ଆ ଆ ଆ
ହଁ କିଣିଲେ ଖାଇବୁ ଆଉ ନ କିଣିଲେ ଯେମିତି ଉପାସ ରହିଲା ଭଳିଆ ସେ ଭଳିଆ ଆଉ ନ ହଲେ ନାଇଁ ଆଉ।
ଆ
ମୁଁ କାମ କରିକି ଏଇନା ଆଇଲି।